ହ୍ୟାଲୋ।
କଣ କରୁଛୁ?
ଏ ଶୋଇ କି ଉଠଲିଏବେ।
ଆରେ ସାଙ୍ଗ ମୁଁ ଗୋଟେ କଥା ଭାବୁଛି। ମୁଁ କହିଲି ଯଦି ଆଜି ଘଣ୍ଟେ ହେଇଯାଇଛି।
ହୁଁ।
କିନ୍ତୁ ସତରେ ମାନେ ଏଇଟା ହେଇଗଲା ମୁଁ ଆମେ ତ କଲ କରିବା ପୂର୍ବରୁ ମୁଁ ସେ ମ୍ୟାମ କୁ କଲ କର ଥି ହେଲା।
ହୁଁ।
ମୁଁ ପୁରା କହୁଛି ମ୍ୟାମ ହଉଛି ଯୋଉ କଣ ତ ଏଇଟା? ଗୋଟେ ଘଣ୍ଟାର ମ୍ୟାାମ ହେଇଗଲା। ଆରେ ମୁଁ ହେଇଗଲା ପରେ ତେବେ ତାକୁ କହୁଛି କଣ କହିଲୁ ଉଁ ନୋ ଟାସ୍କ ଆଭଲେବଲ୍। ମୁଁ ସେଇଟା କହିଲି କି ମ୍ୟାମ୍ କଣ ନୋ ଟାସ୍କ ଆଭଲେବଲ ଦେଖଉଛି, ମତେ କହିଲେ ଏବେ ଘଣ ସେଟା ଡେମୋ ପାଇଁ ଥିଲା, ଯୋଉଟା ତମେ ସାରଦେଲ। ମାନେ ସେ ଫାଷ୍ଟଟ ଘଣ୍ଟ ଅଡ୍ ଘଣ୍ଟେର ଅଡିଓ ଜେନେରେଟ ହେଇଥିଲା। ଯୋଉଟା କି ଡେମୋ ପାଇଁ ହେଲା। ତାପରେ ସିଏ କହିଲେ କି ଯେ ହେଇଗଲା, ତାପରେ ତମେ- ତମକୁ କିଛି ଫୋନ କରିବା ଦରକାର ନାହିଁ। ସେ ଆପେ ଆପେ ପଳେଇ ଆସିବ, ବ୍ୟସ୍ତ ହନି। ମୁଁ କହିଲି ଆଜି ପଳେଇ ଆସିବ ତ, ମତେ କହିଲା ହଁ ହଁ ଆଜି ଆସିବା। ସେ ଏତେ ସରଳ ନିରହ ଭାବରେ କଥା ହଉଛନ୍ତି କଣ କହିବି।
ଦେଖେ ଯଦି ତୁ ଏକା ଆଗ ପନ୍ଦର ଦିନ କୋଡ଼ିଏ ଦିନ କରେ।
ପନ୍ଦର ଦିନ କୋଡିଏ ଦିନ କଣ। ମୁଁ ଆଗ ଦେଖୁଛି ଆଗ ସୋମବାର ଦିନ କଣ ହଉଛି ଆଗ।
ହଁ ମାନେ ପଇସା ଆସୁଛି। ତାପରେ ପନ୍ଦର କୋଡିଏ ଦିନ ଦେଖିବୁ- କଣ ହଉଛି? ଯଦି ତୋର ପଇସା ସବୁ କିଛି ଠିକ ଠାକ ହେଲା ତାହେଲେ ମୁଁ ବି ଚଉତିରିଶ ଟଙ୍କା ଦେଇଦେବି, କଣ ଅଛି କିନ୍ତୁ ପଇସା ରି
ହଁ ଏଇଟା ବି ଠିକ।
ହେବ ଆଉ ଯଦି ଧ ଧରା ନ ପଡିବୁ। ମତେ ଯେମିତି କାମ କରୁଚୁ ତୁ ଧରା ନ ପଡିଲୁ, ତାହେଲେ ମୁଁ ବି ଦେଇଦେବି।
ଯୋଉ ଏବେ କଣ କହିଲୁ, ମୁଁ ପାସୱାର୍ଡ ଚେଞ୍ଜ କରିଦେବି। ତାପରେ ସି ସିଷ୍ଟୀ ଆୱାର ଆଗ ହେଇସାରୁ, ତାପରେ ତୁ ଇଏ କରିବୁ ବୁଝିଲୁ।
ହଁ, ମୁଁ ସେଇ ତ କହିଲି ପନ୍ଦର କୋଡିଏ ଦିନ ତ ଆଉ କଣ ବୁଝିଲୁ କି? ସିକ୍ସଟି ଆୱାର ହେଇଛି।
ହଁ। କୋଡିଏ ଦିନ ଯାହାହେଲେ ବି ସିକ୍ସଟି ଆୱାର ପାଇଁ। ମୁଁ ପୁଣି କୋଡିଏ ଦିନ ପ୍ରପର କାମ କରିପାରିବିନି ମୋ ନିଜ ଉପରେ ସେତିକି ବିଶ୍ୱାସ ଅଛି।
ହୁଁ।
ଅଁ ଆଉ ହଉଛି କଣ ତ ଗୋଟେ ମୁଁ ଭାବୁଥିଲି ଯଦି ସତରେ ହେଲା, ମୋ ମାମା ସେଥିରେ ତାକୁ କଣ କହିବି ଜାଣିଛୁ।
କଣ?
ହ୍ୟାଲୋ ଏମାନେ ଏବେ ଯାଏ ଆସି ଏବେ ଯାଏ ଆସିନି ପଇସା, ସିଏ- କହିଲାଣି ସୋମବାର ନ ଆସିଲେ, କହିବୁ ମୁଁ ଯାଚିଛି ବାବାଙ୍କୁ ପାଞ୍ଚଶହ ଟଙ୍କା ଦବୁ ମନ୍ଦିରରେ ଚଢା ହବ। ମାନେ ମୁଁ ଆଉ କଣ କହିବି। ମୁଁ କହିଲି ଇ ଭାଇ ଏଟା କି କଥା ମାନେ ମୂଳରୁ ଏ ଏବେ ଯାଏ ଦୁଇଶହ ଟଙ୍କା କରିଛି। ସିଏ ପାଁଶହ ଟଙ୍କା କହିଲାଣି ମନ୍ଦିରରେ ଚଢ଼ାହେବ। ମୁଁ ଭାବିଛି। ମୁଁ ପୁରା ଭାବିଛି, ମୋର ତ ଏବେ ବାଲାନ୍ସ ସରି ଯିବାର ଅଛି। ଆଉ ଭଲ ମୁଁ ମୋ ପଇସାରେ ରିଚାର୍ଜ କରିବି।
ଉୁଁ।
ଆଜି କେତେ ତାରିଖ? ଆଜି ଅଠେଇଶି। ଅଠେଇଶି ଆଜି ନା? ଅନତିରିଶି, ତିରିଶି, ଏକତିରିଶି, ଏକେ, ଦୁଇ। ଆଜି କୋଉ ବାର? ଆଜି କୋଉ ବାର? ଆଜି ବୋ ବୋଧେ ଗୁରୁବାର, ଶୁକ୍ର, ଶନି, ରବି, ସୋମ। ଏକରେ ପଇସା ଆସ୍ ଆସିବାର ଅଛି ମୋର। ଦେଖିଆ କଣ ହଉଛି। ହଁ ଏକେରେ ଆସିବାର ଅଛି। ମୋର ମଙ୍ଗଳବାର ଦିନ ବାଲାନ୍ସ ସରିବ। ଯଦି ସତରେ ପଳାଇ ଆସିଲା ମୁଁ ପଇସା ରଖେନା, ମୁଁ ବାଲାନ୍ସ ପାଇଁ ମ ରଖିଦିଏ। ସେ କଣ ନୋ ଟାସ୍କ ଆଭେଲେବୁଲ ଦେଖେଲାଣି। ସେ ଟାସ୍କ ହେଲେ ସିନା ଯାଇଁକି କଣ କଥା।
ସେ ଟାସ୍କ ଦେବେ, ଛାନିଆ ହନି।
ମାନେ-ଏ ପାୟଲ ମାନେ ମୋର କାଲି ଏତେ ମନ ଖରାପ ହେଇଥିଲା ପାଲ କିଛି ଜାଣିନି ସେଠୁ ଆ ମାମା କହିଲେ। ମୋର ଯଦି ସତରେ ପଇସା ଆସିଗଲା ମାମା ମୁଁ ୱାଟର ପାର୍କ ଯିବି ତ ମତେ କେହି ରୋକି ପାରିବନି। ଏମିତି କେତେ କଥା କହିଦେଲି, ମାନେ ସ ତରେ-ଏ ଛାଡ ତୋର ତ ହବନି।
ହୁଁ।
ମାନେ ତୋ ଶୁଣୁ ମୁଁ ଗୋଟେ କଥା ଭାବୁଛି ହାଲୋ। ତୁ ଯୋଉ ତମର ରଜ ପାଇଁ ଯୋଉ ପ୍ଲାନିଂ ଅଛି ତୁ କେତେଦିନ ମାନେ ତୁ ଧର ଘରେ ରହିବୁନି ତୁ ଯୋଉ କୋହୁଚୁ ମାନେ କେ କେତେ ଦିନ ରହିବୁନି କେବଳ ଚୋଉଦ, ପନ୍ଦର, ଷୋଳ ତ।
ହଁ ବାର, ତେରରେ ବି ହେଇପାରେ।
ତୁ ସେ ବାର ତେରରେ ଛାଡେ ବାର, ତେରରେ, ଚଉଦ, ପନ୍ଦର, ଷୋହଳ ଛାଡିଦେ ହେଲା। ମୁଁ ଗୋଟେ କଥା ଭାବୁଛି ମତେ ତ କାଇଁ ଲାଗୁଛି ଛୁଟିଟା ଏକ୍ସଟେଣ୍ଡ ହବ ମାନେ ଆଉରି ବଢିବ ଛୁଟି ଟା। ତ ଆମେ ମୁଁ ଭାବୁଚି ଯଦି ସତରେ ମାନେ ଏମିତି ଭଲରେ ଭଲରେ ଚାଲିଲା ଆମେ ସ ତର ଅଠର ପରେ ଯିବା ଯଦି ଛୁଟି ଇଏ ହେଇଯାଇଥିବ କଁ କହୁଛୁ?
ପରେ ଦେଖିବା। ମତେ ମେନ୍
ତୋର ତ କହିଚୁ ପାଣ।
ଆଉଗୋଟେ ଏତେ ବାଟ ଯିବା ପାଇଁ ମତେ ବହୁତ ଡର ଲାଗୁଛି।
ମତେ ଗୋଟେ ଆଇଡିଆ ନାଇଁ ନାଇଁ ଓହୋହୋ ସେମାନେ ପା ୱାଣ୍ଡର ୱାର୍ଲଡରେ କହୁଛନ୍ତି ଯିବାରେ।
ତେ କିଲୋମିଟର ଭାବି ପାରୁଛୁ କେତେ ବାଟ ଏଲାଣି ପା କହିବେ ଆସେ ଟିକେ ବୁ ବୋହୁତ ଅଧା ପଇସା ହେଇଯିବ ନାଇଁ ସେ ସିନା ଏତେ ବାଟ କହିଦଉଛନ୍ତି କେତେ ବାଟ ହେଲାଣି ଦେଖି
ଯୋଉ ଗୋଟେ କାମ କରିଆ ଆମେ ତାଙ୍କୁ କହିବା ସୁଇମିଙ୍ଗ ପୁଲ ଡ୍ରେସ ଆମେ ଡ୍ରେସ ତ କିଣ ନେଇ ଆସିବା ହେଲା‌।
ଉଁ ମୋର ଯଦି ଅଧି ମୁଁ ସେଗୁଡା ନେଇଯିବି।
ହଁ ତୋର ତ ଅଛି ମୁଁ ମାନେ ଗୋଟେ କାମ କରେ ତାଙ୍କୁ ଆଗ୍ ଗୁଆ ହିଁ କହିଦବା କି ଯେ ଆମେ ୱାଣ୍ଡେର୍ଲା ହିଁ ଯିବା ୱାଣ୍ଡର୍ ୱାର୍ଲ୍ଡ ଯାଉନି ସେଇ ହିସାବରେ ତମେ ପଇସା ରଖ ଆମେ ତାକୁ ଆଗୁଆ କହିଦବା ହେଲା। ଏବେ କିଛି କହିନଥା, ଯିବେନି ସତରେ ଯିବେନି।
ମତେ କାଇଁ ଲାଗୁନି ଆରେ ତୁ ଭାବେ ବଣ୍ଡର୍ଲା ବଣ୍ଡର୍ ଭଳି ମାନେ ବଣ୍ଡର୍ଲା ଯଦି ଯିବୁ
ହଁ।
ମାନେ-ଏ ବାରଶ ତେରଶ ଧରିକି ଚାଲ୍ ପର ହେଡ଼।
ମୁଁ ଗୋଟେ ଆଇଡିଆ ଆସିଲା ମୁଁ ମୁଣ୍ଡକୁ ଆଉ ଗୋଟେ ବଢିଆ ଆଇଡିଆ ଆଇଲା ତୁ-ଉ ଅମ୍ ତୁ ନୁହ ଘରେ ଫାଷ୍ଟ କଥା ସତ କଥା କହିବୁ ହେଲା। ସତ କଥା କହିଲେ ଘରେ ଛାଡିବେଟି?
ଉଁ-ଉ ଜାଣିନି ୱାଣ୍ଡର୍ଲା ହେଇପାରେ।
ମୁଁ ଭାବୁଚି ତୁ କଁ କହିବୁ କହିଲୁ ମାନେ ତୁ ଏୟା କହିବୁ କି ଯେ ଆଉ ୱାଣ୍ଡର ୱାର୍ଲଟା ଟିକେ କମ ପଇସା ପଡୁଛି ତ ତୁ ମିଛୁଟା ରେ କହିଦବୁ କି ଯେ ସ୍ନେହା ଦଉଛି। ମାନେ ସ୍ନେହା ଯୋଉ ମାନେ କଲା ସେଥିପାଇଁ ସିଏ ସେ ମାନେ ତୁ କହିବୁ ଯେ ସେ ମେନା ଏମତି କିହିବୁ କି ଯେ କେହି ମାନେ ସ୍ନେହା କାହାକୁ ଦୋଉନି କେବଳ ମତେ ହିଁ ଦୋଉଛି। ହେଲା।
ସେ ଦେଲେ ବି ସେ ଛାଡିବେନି।
ଆଁ ତୁ କହିବୁ ଯେ ସ୍ନେହା ଏତେ କ ଇଏ କରିକି କହୁଚି ସତେ
କଥା ତ ହଉଛି କି ଏତେ ବାଟ ଦୂର ଛାଡିବେନି।
ବସ ହ।
ନହେଲେ ଦେବାରେ କଣ ମୋତେ ଏଠିକୁ ସାତଶହ ଆଠଶହ ଦେବନି ନା କଣ ଆଜି।
ହଁ ନ ତୁ ଏୟା କହିବୁ କି ଯେ ତୁ ନହେଲେ ନହେଲେ ଏୟା କହିବୁ କି ଯେ ଆଉ ମାନେ ସ୍ନେହା ସମସ୍ତଙ୍କ ଘରେ ଦଉଚି ଆଉ ହଁ ଏଇଟା ବେଶୀ ମିଛହେଇଯିବ କିନ୍ତୁ ଏମତି କହିଦେବି ସ୍ନେ ସମସ୍ତଙ୍କୁ ନହେଲେ କହିବି ଫିଟି ପରସେଣ୍ଟ ସେ ତୁ କହିବୁ ଫିଫଟି ପରସେଣ୍ଟ ସେୟାର ଦଉଚି ଆଉ ଆଉ ଆମେ କଣ ତାକୁ ଅଧିକ ଖର୍ଚ୍ଚ କରିଥାନ୍ତୁ ନା କଣ ଖରାପ ଲାଗିବ ତାକୁ ସେଥିପାଇଁକା ୱାଣ୍ଡରେଲା ଯାଉଚୁ ୱାଣ୍ଡରେଲା ରେ ବେଶୀ ଖର୍ଚ ହବ।
ତ ମୁଁ ଏଇ ଅପସନ୍ ବି ପକେଇବି କି ଯଦି କହିବ ତ ମୁଁ ରିଷିକୁ ବି ନେଇଯିବି।
ହଁ ହଁ ରିଷି କୁ ନେଇ ଆସ ମୁଁ ସେଇଟା ଭାବୁଥିଲି ଯୋଉ ସାଇନ୍ସ ପାର୍କ ଦିନ ମୁଁ ସେଇଟା ଭାବୁଥିଲି କି ଯେ ଏଇଟା ସହ ରିଷି କୁ କ କହି ହେଲାନି ମୁଁ ସେଇଟା ଭାବୁଥିଲି। ଭାଇ ତୋ ସହିତ କଥାହେଲାବେଳେ ଏତେ ବଢିଆ କଥା ହେଇଯାଉଚି ମାନେଏ -ଭଲରେ କଥା ହେଇଯାଉଚି କିନ୍ତୁ ମାନେ କଣ କହିଲୁ ଉ ମାନେ ସେ ଖୁସି ସହିତ କଥାହେଲା ବେଳକୁ ମାନେ ଅଧା ଟାଇମ ସେ ଚୁପ ହେଇଯାଉଛି ମୁଁ ଚୁପ ହେଇଯାଉଛି ହେଲା। ଅଁ ମୁଁ ଭାବୁଚି ଶୁଣୁ ମାନେ କହିବା ହଉଚି ଯାଉ ମାନେ ଗୋଟେ କାମ କରେ ସତରେ ମାନେ ହଁ ତୁ ରିଷିକୁ କହିବୁ କହିବୁ ରିଷିକୁ ନେଇ ଆସ ତୁ ନହେଲେ କ ନେଇଆ ରିଶି କୁ ଆଉ
ମୁଁ ଉଁ ଦେଖେ ମାମାକୁ ୱାଣ୍ଡରେଲା କଥା କହିଛି ହେଲା ୱାଣ୍ଡରେଲା କଥା କହିବା ପରେ ବି ଏଇଆ ହେଇଚି କି ମାମା କହିଲା ହଉ ଦେଖିବା ଇଏ ସିଏ ତାପରେ ମୋର ଘରେ ଏବେ ମେନ୍ ଡର ମୋ ମାମାର ଏକା ଯୋଉ ତୁ ଯାଇଚି ବତିଶ ହଜାର ଲସ୍ ମୋ ବାବା ୱାଟ ବାର ବାର କଥାରେ କ ଶୁଣେଇଲେ ଆ ଘରେ ଡେଇଁବେ ଏଇଟା ଭଏ ନର୍ମାଲ କଥା ଆ ଯାଇକି ଫୋନ୍ ଫୋନ୍ ଖରାପ କରିକି ଆସିଛୁ ତ ଅ
ତାପରେ ତୋ ଯେତିକି ପଇସା ସାରୁଚୁ
ତ ସେଇଟା ହେଉଚି ମେନ୍ କଥା ଆଉ ଯଦି ମୁଁ ୱାଣ୍ଡରେଲା କଥା କହିଲି ମାମାକୁ ପୁରା ଦେଖେଇଚୁ ୱଣ୍ଡର୍ଲା ଯାଏଁ ଭିତରକୁ ପୁରା ବସ୍ ଯାଉଚି। ତାପରେ ଆଉ ଗେଟ୍ ଭିତରକୁ ବସ ଯାଉଛି ସେ ସବୁ ମାମାଙ୍କୁ ଦେଖେଇଚି। ହଁ। ପୁରା ଏସି ବସ୍ ମୁଁ ନିଜେ ଦେଖିଚି ପୁରା ଭିତରକୁ ଗେଟ୍ ପାଖ ଯାଇଛି ମୁଁ ହେଇଠୁ ଚିଲେଇଲି ମାମା ଦେଖ ବସ୍ ଯାଉଚି।
ଅ
ଆଇଲା
ତା ଗୋଟେ ନହେଲେ ଆମେ ପାଏଲ ତନୁ କନଭିନ୍ସ କରେଇବା ଆଉ ଆମେ ଗୋଟେ କାମ କରିବା ତାଙ୍କୁ ଆମେ ଆଗୁଆ କହିଦବା ମାନେ ଆଉ ଯାଉ ସୋମ ମଙ୍ଗଳବାର ହଉ ହେଲା। ମାନେ ଏକ ଦୁଇ ତିନି ଆଡିକେ ହଉ ହେଲା ତାଙ୍କୁ କହିବା ତମ ଏବେଠୁ ପଇସା ସେ କର ଆମେ ଯଦି ଯିବା ୱାଣ୍ଡରେଲା ଯିବା କିଛି ନାଇଁ ଆରେ ବାଏ ଟୁ ଗଟ ୱାନ ଟିକେଟ୍ ଅଛି ବା
ବାଏ ଟୁ ଗେଟ୍ ଟୁ ର ବି ଅଫର୍ ଥିଲା ନା କଣ?
ଏ ତ ଆରାମସେ ତ ଅପର ଯାହା ହେଲେ ବି ଥିବ କିଛି ତ ଗୋଟେ ଥିବ ରଜ ଟାଇମ ତ ଥିବ ହିଁ ମୁଁ କହୁଛି ସେ ବାଇ ଟୁ ଗେଟ୍ ୱାନ କି ବାଏ ଟୁ ଗେଟ ଟୁ ର ଅଫର ଥିଲେ ତ ସେମାନେ ସୁରଜ ହେରିକା କଣ୍ଟ୍ରୋ କରିଦବେ ନହଲେ ଥିଲେ ଗଲା ଆମେ ଧର ତୁ ମୁଁ ଆଉ ଗୋଟେ କିଏ ବୈଦ୍ୟୁର କି ଇଏ ଏମିତି କଟ୍ରୋ କରିଦବା
ହଁ।
ନହେଲେ ଆମେ ତୁ ରିସିି ଅଛୁ।
ହଁ।
ହବନି
ରିସ ହଁ ଆରାମସେ ହବ ଯେ କିନ୍ତୁ ଅଫର୍ ଥିବା ଦରକାର।
ଅଫର୍ ଯାହା ର କିଛିତ ଗୋଟେ ସ୍ଟୁଡେଣ୍ଟ ଆଇଡି କାର୍ଡ ହଉ କି ଯାହାଵି କୋ ବି ଗୋଟେରେ ଟିକେ ଅଫର ଥିବ ହଁ।
ବଡେରେ ଅଫର୍ ଅଛି ବାଇ ୱାନ୍ ଗେଟ୍ ୱାନ୍ ଅଫର୍।
ବଡେଟା ସେ ଯଉ ସୁରଜର ବଡେ ଜୁ୍ନ୍ ରେ ନା ଜୁଲାଇ ଜୁନ୍ ରେ ଆଉ କାହାର ବଡେ ନାହିଁ ଜୁନ୍ ରେ ଜୁନ୍ ରେ ନାଁ ଜୁନ୍ ରେ କାହା ବଡେ ନାହିଁ।
ପର ବର୍ଡେ ଅଫର ନାହି ହ୍ୟାଲୋ।
କଣ?
ମୁଁ କହିଲେ ବର୍ଥଡ଼େ ଅଫର୍ ଗଲା ତାପରେ ଷ୍ଟୁଡେଣ୍ଟ ନାଇଁ ଷ୍ଟୁଡେଣ୍ଟ୍ ପାସ୍ ରେ ଏଇ ଅଫର୍ ଅଛି? କି ଖାଇବା ସହିତ ବୋଫେ ମିଶିକି ସବୁ ମିଶିକି ଏଗାରଶହ ଟଙ୍କା।
ତ ସେମାନେ ଏଗାରଶହ ଦେଲା ବେଳକୁ ବି ମାନେ ବହୁତ ଅଧିକ ହେଇଯିବ।
ଏଇ ସମସ୍ତେ ପୁଣି ଏଗାରଶହ ଦବାର ପୁଣି ଲକର୍ ବଗରା ଏକ୍ସଟ୍ରା ଲକର୍ ଏକ୍ସଟ୍ରା ତି ତିନିଶହ ଟଙ୍କା। ଆଁ ସେ ପଚାଶ ଟଙ୍କା ଫେରେଇବେ ଅଢ଼େଇଶହ ଟଙ୍କା ରଖିଦେବେ।
ୱାଣ୍ଡଲାରେ ମାନେ ବହୁତ ଅଧିକ ଟଙ୍କା ମାନେ କଣ କହିଲୁ ମାନେ ଟ୍ରାମ୍ପୋଲିନ୍ ଯିବାରେ କିଛି ନାହିଁ ଟ୍ରମ୍ପୋଲିନ ବି ତା ଇଏରେ ଯିବ ଵି ଜେ ମୁଁ ଯଉ ଖରା ଦିନଟାରେ ଟିକେ ୱାଟର ପାର୍କ କହିଲା ଟାମ୍ପୋଲିନଟା ଆମେ ଆଉ କେବେ ବି ଯାଇପାରିବା ବୁଝିପାରିଲୁ। ଦେଖିଆ ନହେଲେ କଣ ହୋଉଛି ଆଉ।
ଏଇଟା ଆଉ ତୁ ନିଜେ ଭାଵେ ବୁ ମୁଁ ଇଏଟା କେତେ ବାଟ ହେଲାଣି।
ତୁ ଗୋଟେ କାମ କରେ ଗ ମାନେ ହଉଛି ଆଣ୍ଟି ଙ୍କୁ ନର୍ମାଲି ଏମିତି ଆଉଟ୍ରିକରେ ଆମେ ଯିବୁ ବୋଲି ପ୍ଲାନ କରୁଛୁ ଏମିତି କିଛି ଗୋଟେ କହ ଆଉ ଆମେ ଭାବିବା ଦୁଇ ତିନି ଆଡକୁ ସେମାନଙ୍କୁ ମେସେଜ କରିବା ହେଲା।
ହୁଁ ମ
ହଉ ଆଉ ମୁଁ ରଖୁଛି ମୋ ମାମା ଡାକିଲାଣି ହେଲା।
ହଉ ହଉ।